ଆଉ କଂ ଏ ଏଇଠି ପ୍ରାର୍ଥନା ସାରିକି ଆସିକି ଏଇଠି ବସିଚି ତାପରେ ଅ ତମକୁ କହିଥିଲି ତ ଟିକେ କଥା ହେବା ବୋଲି ସେଥିଆଇଁ ମୁଁ କହିଲି ଫୋନ କରିଦିଏ ଟିକେ ଅପାକୁ ଆଉ।
ହଉ ହଉ ଭଲ କଲୁ।
ହଁ।
ଆଉ କଂ କହ ପିଲାମାନେ ସବୁ କଣ କରୁଚନ୍ତି?
ପିଲାମାନେ ଝିଅ ଯାଇଚି ଟିଉସନ ଆଉ ପୁଅ ଟା ଟିକେ ଶୋଇ ପଡିଥିଲା ତାପରେ ପ୍ରାର୍ଥନା ଟାଇମରେ ତାକୁ ଡାକି ଡାକି ନେଲି ତାପରେ ଆସିଲା ତାର ଟିକେ ଏପଟ ସପଟ ହେଲା ଏରା ଚା କରିକି ପିଉଚି ନିଦ ଛଡେଇବ ବୋଲି ମୋ ପାଖକୁ ଚା କପେ ଧରିକି ଆଇଥିଲା କଇଲା ମାତା ଚା ନିଅ ମୁଁ କହିଲି ନାଇଁ ମୁଁ ପିଇ ସାରିଚି କଲା ଥାଉ ତାଲେ ମୁଁ ରା ତିରେ ପିଇକି ପାଠ ପଢ଼ିବି ମୁଁ କହିଲି ହଉ ତମେ ରଖିତା ତମର ପିଅ ପାଠ ପଢ଼।
ହୁଁ ହୁଁ। ଆଜି ଝିଅର ଟିଉସନ ଥିଲା ଯେ ସେ ଯୋଉ ଜାଗାକୁ ଯାଉଛି ସେ ରାସ୍ତା ପୁରା କାଦୁଅ।
ବର୍ଷା ଟା ଜୋରେ ହଉଛି ନା ସେଥିପାଇଁ।
ଫୋନ କରିକି ମନା କଲେ କହିଲେ ଆଜି ଝିଅକୁ ଛାଡ ନା ତୁମେ ଆସିପାରିବନି ଏଇ ଜାଗାରେ। ଏତେ ଜୋରେ କାଦୁଅ ହେଇଛି ଯେ ହଁ ଅଲ ସବେକ୍ଟ ପଢଉଛନ୍ତି ଆଉ ହ ହଜାରେ।
ସେ ଯୋଉ ଶିଶୁ ମନ୍ଦିର ହୋଉଛି।
ହୁଁ ନାଇଁ ନାମ ସେ ଜଣେ ପୋଲିସ ଅଛନ୍ତି। ପଢଉଛନ୍ତି ଆଉ ପାଞ୍ଚ ସାତ ଜଣ ପିଲା ଯାଉଥିଲେ।
ମାନେ ଅଲ ସବ୍ ଯୋଠୁ ମାନେ ଯୋଉ ବିଜ୍ଞାନ ଗଣିତ
ଲ ଫୋକସ କରୁଛନ୍ତି ସେ ବିଜ୍ଞାନ ଗଣିତ ଇଂଲିଶକୁୁ ଆଉ ସା
ଆଉ ସେମାନଙ୍କୁ ଟିକେ ସାଇଟ ରେ ରଖିଛନ୍ତି ଆଉ ନା ଅଲଗା ସବଜେକ୍ଟ ଗୁଡାକ ଆଉ।
ହଁ ଏକ ସେ ଦେଖନ୍ତିନି ଏମ
ହୁଁ ଗୋଟେ ଟର୍ଚ ର ତ ଅଛନ୍ତି ନା। ଆଉ ହଜାର ଟଙ୍କା ଭଲ ଲୋ। ଭଲ କେତେ ସମୟ ପଢଉ କେତେ ସମୟ ପଢଉଛନ୍ତି?
ଆର ବର୍ଷ ଦେଢ ଘଣ୍ଟା କରୁଥିଲେ ଏ ବର୍ଷ ତ ଦି ଘଣ୍ଟା କରୁଛନ୍ତି ଆଉ ସାତ ଆଠ ଜଣ ପିଲା ହଉଛନ୍ତି। ଅଲଗା ଅଲଗା ସବୁ କ୍ଲାସ ର ଆଙ୍କ୍
ଆଉ ଯୋଉ
ଆ ହୁଁ।
କେତେ ସମୟ ଦିଘଣ୍ଟା ନା ଦେଢ ଘଣ୍ଟା?
ଦିଘଣ୍ଟା ଆର ବର୍ଷ ଦେଢ ଘଣ୍ଟା ଟାଇମ ତାଙ୍କୁ ହଉନଥିଲା ସେ ଆଉ ଗୋଟେ ପିଲା ଘରକୁ ଯାଉଥିଲେ। ସେ ପାଖରେ ସେ ପିଲାଟା ଆଉ ହଉନି ସେଠି ଟିଉସନ ଆଉ ତାଙ୍କ ଘରକୁ ଡକଉଚନ୍ତି। ସେ ନହେଲେ ପାଞ୍ଚଟା ରାରୁ ସାତଟା ହଉଥିଲା ସେ ଝିଅଟି ତାପରେ ମୋ ଝିଅ ଯାଉଥିଲା ପାଞ୍ଚା ସାତଟା ସ ନେଉଥିଲେ ସାତଟା ପରେ ସେଟିକେ ତାଙ୍କ ଗାଈ ଫାଇ ଦେଖନ୍ତି ଟିକେ ଗାଈ ରଖିଛନ୍ତି ଗାଈ ଫ ଖାଇ ତାକୁ ଦେବେ ଘାସ ଫାସ ତାପରେ କାମଧନ୍ଦା ସରିଲା ପରେ ପୁରା ଉଁ ମୋ ଝିଅ ଯାଏ ଆଠଟା ବେଳକୁ ଯିବ ଆସିବ ସାଢେ ନଅଟା ବେଳକୁ। ବେଶି ରାତି ହୋଇଯାଏ ଉଁ ଏଇ ତମର ଟିକେ ଅସୁବିଧା ଏ ବର୍ଷ ଯାହା ଭଲ ହେଲା ସେ ଟ୍ୟୁସନ ଛାଡି ଦେଲେ। କରୁଛନ୍ତି ଆଉ ପାଁ ଛଅଟ ର ଆଠଟା ଆଉ।
ହଁ।
ହୁଁ।
ଆଉ ଯୋଉ ମାତୃଶମିଳନୀ ଆଇଲାଣି ଭାରି ଖୁସି ଲାଗୁଛି ନା। ଆଉ ଅଳ୍ପ ଦିନ ଆଉ ହଁ ବା ଭାବି ଭାବି ଖୁସି ଲାଗୁଛି। ଶ୍ରାବଣ ମାସ କେତେ ଜଲଦି ବର୍ଷା ହେଇଗଲା ମାନେ ଆର ବର୍ଷ ମୁଁ ଯାଇଛି ବହୁତ ଲ ଅପା। ବହୁତ ଯାଇଛି ଭାଦ୍ର ସ ଭାଦ୍ର ସତ୍ସଙ୍ଗ ଗୁଡା ବି ବହୁତ ଯାଇଛି। ନାଇଁ ସେତେବେଳେ ତମର ନନା ଆସୁଛନ୍ତି ଖାଇବାକୁ ନା
ପୁରା ଆମର ତ ସେଇ ପାଖ ସେଇ ସମୟ ଟା ପୁରା ଆଉ ଫୁଲ ପୁରା ଝିଅ ସ୍କୁଲ ଆସିବ ନନା ଆସିବ ସ ଗୋଟେ ଭୋକିଲା ହେଇକି ଆସିଥିବେ ମୁଁ ତରକାରୀ ଗରମ
ଇ ସାଢ଼େ ଚାରି ପା।
ତାଙ୍କର ସେମିତି କିଛି ଟାଇ ନାହିଁ ମଁ ନନାଙ୍କର ଟାଇମ ନାହିଁ।
ଓ ନାଇଁ ନାଇଁ ଝିଅ କଥା କହୁ ହଁ ନନା ତ ଅବେଳରେ ଆସୁଛନ୍ତି।
ଝିଅର ଚାରିଟା କୋଡିଏ ଫିକ୍ସ ଆଉ ଘରକୁ ପହଞ୍ଚିଲା ବେଳେ ସାଢେ ଚାରିଟା ଟା ଚାରିଟା ପଇଁଚାଳିଶି ଆ
ଇଏ କଣ କହିଲା? ବାପା ପଳେଇ ଆସିବେ ଟିକେ ଏ ସାଢେ ଦିଟା ବେଳକୁ ପଳେଇ ଆଇଲେ ସେ ଖାଇଦେଲେ ମୋତେ ତ - ଛାଡି ଦିଅନ୍ତୁ କିନ୍ତୁ ଗାଡିଟେ ନିହାତି ଶିଖିବା ଦରକା- ମାନେ
ଗାଡି ନିହାତି ଦର-
ଗାଡି ହେଲେ ଦେଖନ୍ତ ତମେ ନିଜେ ବି ଯାଇପାରନ୍ତ। ନନା ଆଇଲେ ବି ତମେ ଯାଇପାରନ୍ତ। ଧର ତମେ ଗାଡିରେ ଆମେ ଯାଉଚେ ଡରିକି କଣ ଆମକୁ ଜଣେ ନବାକୁ ଦର କାଳେ ଦୂର ବାଟ ହେଲା ବେଳୁ ଆଉ ନନା ଆଭେଲେବୁଲ ନଥିଲେ ତମେ ଯାଇପାରିବନି କେମିତି ଯିବ କୁଆଡେ କଣ ବହୁତ ବାଟ ଚାଲିକି ଆମେ ଯିବ କହୁନ ଗା ଦେଇ ତମେ ଶିଖିଛ ଅପା ଗାଡି ସ୍କୁଟି।
ଶିଖିଛି ଯେ ଅଭ୍ୟାସ ନାହିଁ ଚଲେଇ ପାରିବି ଏ ବୁଲାଣି ଫୁଲାଣି ରେ ନେବନି। ଟିକେ ଅଭ୍ୟାସ କରିଦେଲେ ହେଇଯିବ ଆଉ।
ହେଇଛି। ସବୁ ସବୁ କାମ ଗୁଡା ଆମକୁ ଫା ସବୁ କାମ ଗୁଡା ଆମକୁ କୁ ଲାଗେ କଣ କେମିତି କଣ ଆରମ୍ଭ କରିବି କିନ୍ତୁ ଥରେ ଆରମ୍ଭ କଲେ ଏତେ ଏତେ ମଜା ଆସେ ଯେ ଆଉ ହୁଏ ସେମିତି ହବ।
ଅଭ୍ୟାସ ବଳେ ସର୍ବସିଧି ପରା।
ହଁ ହଁ ମୁଁ ତ ଏବେ ମାନେ ମାଇଣ୍ଡ ସେଟ୍ କଲିନି ଯେ ଦେଖିବା ଆର ବର୍ଷ ଆଡକୁ ଏଇ କୃତିର ପ୍ଲସଟୁ ଟା ସରିଯିବ ତାକୁ ବି ଅଠର ବର୍ଷ ହେଇଯିବ ଗୋଟେ ସ୍କୁଟି ଆଣିଲେ ମୁଁ ବି ଟିକେ ଶିଖିବି କାହିଁକି ନା ସତଗଙ୍ଗ ମାତୃ ସମ୍ମିଳନୀ ଯିବାକୁ ସୁବିଧା।
ହୁଁ।
ନାଇଁ ସିଏତ ସ ଆମର ଦିଇଟା ଗାଡ଼ି ହେଲା ବେଳକୁ ଆମର ସବୁଆଡ଼େ ପଳଉଚୁ।
ହୁଁ ହୁଁ ହୁଁ।
ଉଁ ମା, ପୁଅ, ବାପ, ଝିଅ ବୋଉକୁ ବି ସେ ସ୍କୁଟିରେ ବସେଇକି ନେଇଯାଉଚି ହେଲା ସେ ଯୋଉ ଇଏ ସ୍କୁଟିଟା ଧର ଗଲେ ତିନି ଜଣ ଏଥିରେ ଦି ଜଣ ଗଲେ ପାଖାପାଖି ଆମର ପଳେଇଲୁ ସଇଲା ଅଟୋ ଟା ଅପା - ଏଇଠୁ ସତସଙ୍ଗ ବିହାରି ଗଲାବେଳକୁ ତିନିଶହ ଟଙ୍କା ନଉଛି।
ଏ ଗାଡିର କେତେ କହିଲ ଚାଳିଶ ଟଙ୍କାର ତେଲ ପୁଡିବ। ଚାଳିଶଟା ତିନିଶ ଭାବିଲ ଦେଖିଆ। ଆଉ ତେଣୁ କରିକି ନିଜେ ବି ଶିଖିଲେ ଏ ଯଉ ମାତୃ ସମ୍ମିଳନୀ ସତସଙ୍ଗ ଠାକୁରଙ୍କୁ ତ ଛାଡିକି ରହି ହବନି। ନିଜେ ଗଲ କାମ ସଇଲା ପଟକି ପଳେଇ ଆଇଲ। ଆଉ ପୁଅ ପିଲା ସିଏ ଧର ଦୋକାନୁ ଆଇିଲା ବେଳୁ କଉଦିନ କାଟୁଥିବ ଦେହ କି କଣ ନା ଆଉ
ଉଁ ଯୋଉ ଝିଅଟାକୁ ଯା ସାଇକେଲରେ ଟିକେ ଚକା ପମ୍ପଚର ହେଇଚି ହେଲା। ତାକୁ ମୁଁ ଚାଲି ଚାଲି ନେବାକୁ ପଡ଼ୁଚି ଆଜି ଥକି ଗଲା କହିଲା ମାମା ସାଇକେଲ ଟା ଟିକେ ସଜାଡି ଦଉନ। ମୁଁ କହିଲି ମାମାରେ ବନ ପଡୁନି ବାବା ଆସିକି ଥକି ଶୋଇ ପଡୁଚନ୍ତି ସନ୍ଧ୍ୟା ବେଳେ ଆଉ ମନେ ପଡୁନି ଦେଖିବା ଏଇ ଭିତରେ କୋଉ ଦିନ ରବିବାର ଦିନ ବାବା ଫ୍ରି ହେଲେ ତାଙ୍କୁ କହିବି ସାଇକେଲଟା ସଜାଡି ଆଣିବେ।
ସେଇ ଆଡେ ପା ଦୋକାନଫୋକାନ ନାଇଁ ନା?
ଆଁ ଦୂର ଦୂର ଟିକେ ଅଛି।
ନାଇଁ ସେଇଟା କିନ୍ତୁ ଭାରି ଅବାଗିଆ ଜାଗାଟା ତମେ ଯୋଉଠି ଅଛ। ନା ପେ ନାଇଁ ମାନେ ରହିବାକୁ ଶାନ୍ତ୍ ଶାନ୍ତି ଲାଗୁଚି କି‌ନ୍ତୁ ଅଚାନକ କିଏ ଗୋଟେ କୁଣିଆ ମୈତ୍ର ଆଇଲା ବେଳେ ତମେ କରିପାରିବନି ନାଇଁ ଏଇଠି ପା ସାଇକେଲ ଦୋକାନ ପାଖରେ ଧର ଝିଅ ଆମର କଉନ ଗାଡିରେ ପଳେଇଆ ତମେ ନିଜେ ନେଇ ସଜାଡି ଧରି ପଳେଇଆସିବ ଏ ଦିପାୁଣ୍ଡ ବାଟ ନ
ତମେ ବାହାରିଗଲ ମାର୍କେଟ ବଜାର ଏଇଟା ଆଉ ଫଟାଫଟ ଆମର ଏଠି କୋଉଠି ହବ।
ଆମର ଯେହେତୁ ବିଜିନେସ ଲୋକ ଗୁଡା ତାଙ୍କୁ ସେମାନେ କାମ ଗୁଡା କରିପାରୁନାହାନ୍ତି ସେ ତ ଆଇଲା ବେଳେ ଥକିକି ଶୋଇ ଶୁଆ ପଡୁଛନ୍ତି।
ନାଆକି ହବ।
ହଁ କିନ୍ତୁ ସେଠି ଶାନ୍ତି ଲାଗୁଚି ପୁରା ଓସାରିଆ ଓସାରିଆ ରାସ୍ତା ଗଛପ ତର ଅଛି ବଢିଆ ଲାଗୁଛି ସିଆଡେ କିନ୍ତୁ ଏ ଯୋଉ ଧର ଗୋଟେ କୁଣିଆ ପଲେଇ ଆଇଲା ଦୋକାନ ତ ଟିଏ ନାହିଁ ସିଆଡେ ନା
ନା। ଆଊ ସୁ ହୁଁ
ମାନେ ଦୋକାନ ଟେ ଥିଲେ ଗୋଟେ କଣଟେ ଏଇଠି ଯେମିତି ପାଖାପାଖି ସବୁ ଦୋକାନ ଗୋଟେ
ଆଉ କଅଁଟେ ହେଲେ ଯାଇଁକି ଗୋଟେ ଆଣିଲେ ହେରି ମିଠା ଦୋକାନ କି ଜଳଖିଆ ଦୋକାନଟେ ହେଲେ କୋଲ୍ଡରିଁ ସବ ହଁ ମିଳିଯାଇପାରେ ମିଳିଯାଉଚି।
ଅଛି ପାଖରେ ଦୋକାନ
ହଁ ଏଇ ସବୁ ସବୁ ପ୍ରକାର ପେଜରାତି ଦୋକାନ ତେଜରାତି ଦୋକାନଟି ଅଛି। ସେଠୁ ଯାହା ଯେମିତି ଆଣୁ ଆଉ ସେ ରଖନ୍ତି କୋଲ୍ଡରିନ ରଖନ୍ତି।
ଏ ଯୋଉ ହଁ ବା ଏଇ ଯଉ ଏଇଠି ବି ସାଇକେଲ ଦୋକାନ ଟା ଅବଶ୍ୟ ମୁଁ ହେଳା କରିକି ଅନସୁନ ର କେବେ ନିଏନି କିନ୍ତୁ ମୁଁ ଚାହିଁଲେ ଏଇଠୁ ଯିବି ତାଙ୍କ ସେ ସ୍କୁଲ ଗଲା ପରେ ନେଇ ସଜେଇ ଧରି ପଳେଇ ଆସିବି। କିମ୍ବା ଦେଇେ ଦେଇକି ଆଇଲି ନେଇଆସିଲି କିନ୍ତୁ ଏଇଠୁ ସବୁ ଦୋକାନ ଗୁଡା ଅଛିଲୋ ଅପା।
ହୁଁ ହୁଁ ନା ଏଇଥିରେ ଗୋଟେ ଅଛି। ଦୋକାନ ତେଜରାତି ଦୋକାନ ତ ଗୋଟେ ଯୋଡେ ଅଛି ଦି ତିନିଟା ଖଣ୍ଡେ ଅଛି। ନାଇ ଦୋକାନ ଗୋଟିଏ ଅଛି।
ହଁ ତମେ ବି ଚାହିଁଲେ ଇଆଡେ ଆସିକି କରିପାରିବ କିନ୍ତୁ କେତେ ବାଟ ହେଲାଣି ତମେ ଆସିକି ଗଲା ବେଳକୁ ଯୁଗ।
ନାଁ ମ ନନା ନେଇକି ଯାଆନ୍ତି ତ ଏତେ ବାଟା ଆଉ।
ପୁଅ ପିଲାଗୁଡାଙ୍କର ସବୁବେଳେ ଦିପେନ୍ଦେଣ୍ଡ ହେଲାବେଳକୁ ଭାରି ଅସୁବିଧା ହଉଛି।
ହଁ ସେଇ ନ ନନା ତ ସେଇ କଥା କୁହନ୍ତି ଆଉ କଣ ସବୁ କଥାରେ ଖାଲି ମୋ ଉପରେ ତମେ ରହୁଛ। ଇଏ କି ଯେ ନିଜେ ନିଜେ କିଛି କରିବାକୁ ଚେଷ୍ଟା କର ମୁଁ ଟିକେ ମୁଁ ଯିବି ପ୍ରତି ମଙ୍ଗଳବାର ଶନିବାର ଟିକେ ମନ୍ଦିର ଯାଏ ହନୁମାନ ମନ୍ଦିର ଶନି ମନ୍ଦିର।
ତମେ ଏଇ କଥା କହିଲା ଠୁ ମତେ ହସ ମଇଲା ଦେଖନ୍ତୁ ଯୋଉ ଯୋଉ ଭୋଜି ଗୁଡା ହଉଛି ତମେ ମୁଁ ଆଉ ଅ ଆମ ଅ ହଁ ଇଏ ତିନି ଜଣ ଆଙ୍କ ଆମ ଶେଷରେ ଯିବା ଭୋଜି ଖାଇ ମୁଁକୁ ମ ଦେଇ ଖାଇବା ନା। ବିଜିନେସ୍ ଲୋକ ଆଇଲେ ରାତି ଅଧକୁ ଆଉ
ଆଉ କଅଁ କରିଆ କହୁନୁ
ହବା ହାଣ୍ଡି ଅଣ୍ଡାଳିକି ଖାଇବା ଆଉ ସରିଗଲା ଆଉ
ହୁଁ।
ଏ ଦଶଟା ସାଢ଼େ ଦଶଟା ଦିନେ ନେବି ଇଚ୍ଛା ମରିଯାଏ
ହଁ ପରା ଆଉ କଣ।
ନାଇଁ ରାଗନ୍ତୁଣି ନିଜେ ନିଜେ ଆକ୍ଟିଭ ଯୋଉ ଠାକୁରଙ୍କ ଦଯାରୁ ଏ କାମଟା ବି ଚାଲିବ ଆମର ହେଇଯିବ ଆମେ ଆ ପରେ ଆଉ କଁଟା କଁ। କଲେ ହବ ଏଇରା କଁ କହିଲ ଆମେ ଚାହୁଁନେ ବୋଲି ହଉନି ଯେ।
ହୁଁ।
ଚା ଆମେ ଗୁଡାଏ ଜିନିଷ ଚାହୁଁନେ ବୋଲି ହଉନି। ଚାହିଁଲେ ହବ ନା ଇଚ୍ଛା କରିଲେ ହିଁ ହୁଏ ଯୋଉ ଠାକୁରଙ୍କ କଥା।
ହୁଁ।
ଇଚ୍ଛା କରିଲେ ହିଁ ହୁଏ।
କଲେ ସବୁ ହବ।
ହଁ ଏଇ ଯୋଉ ଆମର ତମର ବି ତ ଗୋଟେ ଦିନ ପଡି। ଚି ମୁଁ ଦେଖିଲି ଆମ ଏ ଯୋଉ ଜୋନରେ ନା କେତେ ତାରିଖ ଗୋଟେ ସେ ମା ପ ପଠେଇଥିଲେ ଯୋଉ ଲିଷ୍ଟଟା ଯେ।
ଓହୋ ଆମୁ ବିଡା ସକ ହୋମ ହବ ଏଇ ତ ମାତୃ ସମ୍ମିଳଣି।
ହଁ ହଁ।
ହଉ ହଉ ଏ ର ଓ।
ଆପଣଙ୍କୁ ପଚାରି ନାହାନ୍ତି।
ନାଇଁ ନାଇଁ ପଚାରି ନାହାନ୍ତି।
ସେଇଟା କଁ କହିଲ ସେଇଟା ପଚାରିକି କରିବା କଥା।
ହୁଁ।
ଓହୋ ତମେ ଜାଣିନ ଅପା ଦେଖିବ ତମର କୋଉ ନ ପଡିଛି।
ଗ୍ରୁପ ରେ ଆସୁ ଥିବ ହାରି ମୁଁ ଆଉ ଗ୍ରୁପ ଓପନ କରିନି।
ଗ୍ରୁପ ଓପନ କରିବାକୁ ସମୟ ବି କାଇଁ। ଆଉ ତମେ ତ ତମ କାମ କରୁଥିବ ଆଉ।
ହଁ।
ଏଥିରେ ସେଇଟା କିନ୍ତୁ ସେମାନେ ପଚାରିକି କରିବା କଥା ତ। କାହାର କୋଉ ଦିନ ସୁବିଧା ଅସୁବଧା ଅଛି ତମର ଦୁଇ ଆଠ ରେ ପଡୁଚିଲୋ ଅପା।
ଦୁଇ ଆଠ ରେ।
ହଁ ଦୁଇ ଆଠ ମାନେ ଅଗଷ୍ଟ ମାସ ଦି ତାରିଖରେ ତମର ପଡିଛି।
ଉଁ ଆ ହଉ ହଉ ମତେ ଟିକେ ସେଣ୍ଡ କରିଦବୁ।
ମୁଁ ଏଇଟା ମୁ ପଠେଇ ଦେବି।
ହୁଁ। ସେ ମୋତେ ପଚାରନ୍ତି ବୋଧେ ଏ ପାଳି ପଚାରି ନାହାନ୍ତି କି ବାବା ଙ୍କୁ ନହେଲେ ଫୋନ କରିଥିବେ କହିପାରୁନି ମୋତେ ପଚାରନ୍ତି। ଯଦି ଏବେ ଯୋଉଦିନ ହେଲେ କିଛି ଅସୁବିଧା ନାହିଁ ହଉ।
ନାଇଁ ତମେ ମାନେ ଇଏ ଥିବା ଦରକାର ନା।
ହଁ ହଁ ହଁ ସିଏ ବା ସେଇଥି ପାଇଁ ମତେ ପଚାରନ୍ତି ଆରେ ଝିଅ ପକେଇଦବା ଏଇ ଡେଟ୍।
ହଁ ହଁ ହଁ ହଁ ମୁଁ ପଠେଇଦେଲି ଲୋ ଅପା ଲିଷ୍ଟ ଟା ପଠେଇ ଦେଲି।
ହୁଁ ହୁଁ ହୁଁ ହୁଁ।
ତ ସେ ଯୋଉ ଗ୍ରୁପ ଟା ରେ ତମେ ଥିବ ସେ ତାଙ୍କ ଏଇ ଆମ ଇଏ ଗ୍ରୁପ ରେ ପ
ସେ କୁହନ୍ତି ବା କଁ ତମେ ଗ୍ରୁପ ଦେଖୁ ନ କି ମୁଁ କିହିଲି ନା ମୁଁ ଆଉ ହୁଁ।
ଏ ସବୁ ଗୁଡା ଦେଖିଲା ବେଳକୁ ସମୟ କାହିଁ।
ତାପରେ ସବୁ ଦେଖିଲା ବେଳକୁ ସମୟ ନାହିଁ ଦୁଇରେ ମୋବାଇଲ ବି ହ୍ୟାଙ୍ଗ ହଉଛି।
ହଁ ହଁ ଥ୍ ଥ୍ ତମ ମୋବାଇଲ ହିଁ ବେଶୀ। ପ୍ରୋବ୍ଲେମ ଦେଖଉଚି ସମସ୍ତଙ୍କ ତୁଣ୍ଡ କଥା।
ସତେ କିି।
କହିଲେ ତାଙ୍କରି ମୋବାଇଲ ରେ ହିଁ କିଛି ଶୁଭୁନି ଯେ ଆଜି ବହୁତ ସାଥ୍ ଦଉଛି ସିଏ।
ହଁ ପୁରା ଥାଙ୍କ୍ୟୁ ମୋବାଇଲ କି ଥାଙ୍କ୍ୟୁ।
ଠାକୁରଙ୍କୁ ଆଗେ ଧନ୍ୟବାଦ ଦିଅ ନା ମୋବାଇଲ୍, ଆଉ ତାପରେ ଇଏ ଆସିବ।
ହଁ ସିଏ ପ୍ରଭୁଙ୍କ ଇଚ୍ଛା ହଉ-ହଉ। ହୁଁ-ହୁଁ ହଉ ଜୟଗୁରୁ।